ହୁଁ କୁହ?
ହଁ ମୁଁ କହିଲି କି ମୁଁ କଥା ଆପଣଙ୍କୁ ପୁରା ଶୁଭୁଛି।
ହଁ ହଁ ଶୁଭା ହଉଛି।
ଆପଣ ଏବେ ପୁରା ଫାଙ୍କା ଅଛନ୍ତି?
ହଁ ଫାଙ୍କା ଅଛି କହୁନାହାନ୍ତି?
ଆପଣ ସକାଳର ଖିଆପିଆ ସାଇଲେଣି ତ?
ହଁ ଖିଆପିଆ ସରିଗଲାଣି।
ହଁ ତାହେଲେ ଆପଣ ଏବେ ପୁରା ଫାଙ୍କା ଅଛନ୍ତି ତ?
ହଁ। ହୁଁ ଆଉ କୁହନ୍ତୁ? ହ୍ୟାଲୋ। ମୋର ବା ଅଛି। ବିଲେଇ ଆସିଲୁ?